ହ୍ୟାଲୋ କଣ କରୁଚୁ
ଏଇ ଯୋଉ ମୁଁ ଖାଇକି ଆସିକି ବାହାରେ ବସିଥିଲି।
ଓହୋ ହଉ ଦେହପା ଭଲ?
ହଁ ଭଲ ଆଉ। ମୁଁ ଖାଇଲି ଭାତକୁ ବୁଟ ଆଳୁ ତରକାରୀ ଖାଇଥିଲି
ଅଁ ହଁ କିଏ କରିଥିଲା? ତୁ ନା ତ ବୋଉ କରିଥିଲା।
ମୁଁ କରିଥିଲି। ବୋଉର ଦେହ ଭଲ ନଥିଲା ତ, ସେ କରୁଥିଲେ ଆଉ।
ଆଉ ତମ ଘର କେ କୁଣି ଆସିଥିଲେ କି?
ହଁ ସେ ମାଉଷି ଘର ଆସ୍ଥିଲେ ତ।
ଓହୋ ଭଲ କଥା ଆଉ। ଆଉ ହଉଛି
ନା ମୁଁ ଖାଇନି। ଖାଇବା ବନେଇଛି ଆଉ ସେ ଟିକେ ହଉଛି ତରକାରୀ ବନେଇଲି। ଭାତ ବନିଇଛି ଖାଇବି ଆଉ ଟିକେ ହେଲେ ମୁଁ ଟିକେ ଲେଟରେ ଖାଏ ତ, ଖାଇନି ଆଉ।
ହ
ହୁଁ। ଆଉ ତତେ ଗ କୋଉ ଗୀତ ଭଲ ଲାଗେ କହିଲୁ? ପୁରୁଣା ଗୀତ ଭଲ ଲାଗେ ନା ନୂଆ ଗୀତ ଭଲ ଲାଗେ।
ମତେ ଦିଟା ଜାକ ଭଲ ବେଶୀ ପୁରୁଣା ଗୀତ ଭଲ ଲାଗେ ଆଉ
ହଁ ପୁରୁଣା ଗୀତ ଟା ମାନେ କଣ କହିଲୁ ଟିକେ ଇମୋସନ ଅଧିକା ଥାଏ ଯେନ୍ତିକି ଗୋଟେ ଗୀତ ଅଛି ପୁଚୁକି ଗାଲି ଗୀତଟା ତାପରେ ମୁଁ ତୁମକୁ ଭଲ ପାଇଁ ଗୋଟେ ଗୀତ ଅଛି ଆଉ ତାପରେ ଅଛି ମାନେ କିଛି ଗୀତ ଅଛି ଯୋଉଟାକୁ ପୁରା ମାନେ ହୃଦୟକୁ ପୁରା ଭାଜୁଛି ଯେତେ ନୂଆ ଗୀତ ଗୀତ ଆସିଲେ ବି ଯେତେ ପୁରୁଣା ଗୀତ କେବେବି ଚେଞ୍ଜ ହବନି
ସେଇ ଭଲ୍ ଲାଗୁଛି ପୁରୁଣା ଗୀତ ନହେଲେ ଶୁଣିବାକୁ ନୂଆ ଗୀତ
ହଁ
କିନ୍ତୁ ଏ ପୁରୁଣା ଗୀତ ଗୁଡାକୁ ଏବେ ଇଏ କରିକି ଚେଞ୍ଜ କରିକି ନୂଆ କରୁଛନ୍ତି ଆଉ
ହଁ ସେଆ ଚାଲିଛି ବା ତାକୁ ପୁରୁଣା ଗୀତକୁ ପୁଣି ତାକୁ ନୂଆ କରିକି ଏବେ ଏବେ ହିଁ ସବୁ ଚଲେଇଛନ୍ତି
ଆଉ ହଉଛି ଛୋଟବେେଳେ କେମିତି କଣ ସବୁ କଣ ତୁ ଟିଫିନ ଖାଇବାକୁ ନଉଥିଲୁ ଛୋଟ ସମୟରେ ସ୍କୁଲ ସମୟରେ?
ସେଟା ମନେ ନାହିଁ। ମୁଁ ଖାଲି ଯାଇଥିଲି ଯୋଉ ଶିଶୁ ମନ୍ଦିର ଯାଉଥିଲି ସେଇ ଟାଇମ ରୁ ଖାଲି ମନେ ପଡୁଥିଲା।
କିନ୍ତୁ ଯାହା କହ ଛୋଟବେଳେ ଯୋଉ ସେ ଟିଫିନ ଚୋରି କରିକି ଖାଇବା ଖାଇଛ କେତେବେଳେ ଚୋରି କରିକି?
ଚୋରି ନାହିଁ। ଆମେ ଏମିତି ମାନେ ସାଙ୍ଗ ଗୁଡା ସାଙ୍ଗ ହେଇକି ଆସିକି ଖାଇବୁ ଆଉ।
ହଁ ସେଏ ହଉଛି ମାନେ କଣ କହିଲୁ? ଚୋରି କରିକି ନୁହଁ କିନ୍ତୁ ମାନେ ଟିକେ ମଜାରେ ମଜାରେ ମୁଁ ତୋରଛି ତାର ଖାଇଦବ ସେ ତାର ଖାଇଦବ ସେମିତି ମାନେ ଭଲ ଲାଗେ। ହଁ ଘରେ ସେତେବେଳେ ମାନେ କେହି ଏତେ ଝଗଡା ଝାଟି ବି କରୁନଥିଲେ ଧରା ବି ପଡିଯିବୁ ଯଦି କେହି କିଛି କହିବେନି।
ଆଉ ଆଉ କଣ କହ? ଆଉ ତୋତେ ସେଇ ଯୋଉ ପଶୁପକ୍ଷୀ ପାଳିବାକୁ ଭଲ ଲାଗେ ତମ କଣ ପଶୁପକ୍ଷୀ ରଖିଛ?
ଆ ଆମର ଅଛି ନା ଶୁଆ ଅଛି ଗାଈ ଅଛି।
ହଁ। ଭଲ ଆଉ ଶୁଆ କେବେଠୁ ରଖିଛ?
ଶୁଆ ରଖିଲୁଣି କେବେଠୁ। ସାତ ଆଠ ବର୍ଷ ହେଇଯିବ ଦିଟା ଥିଲେ ଏବେ କେତେ ବର୍ଷ ଏଇ ବର୍ଷେ ଦୁଇ ବର୍ଷ ହେଲା ଦିଟା ଶୁଆ ଥିଲା ତ ଗୋଟେ ଶୁଆ ମରିଗଲା।
ଓହୋ ଆଉ ଗାଈ କେବେଠୁ ରଖିଛ?
ଗାଈ ମୁଁ ଜନ୍ମ ହେଲା ଆଳୁ ରଖା ହେଲାଣି ଗାଈ। ସେଠି ବିକା ହଉଛି ପୁଣି ନୂଆ ଆସୁଛି ପୁଣି ଏଇଟା ବିକା ହଉଛି ନୂଆ ଆସୁଛି ଏମିତିି ହେଇକି ଅଛି ଗୋଟେ ଆଉ।
ହୁଁ ହୁଁ ହୁଁ ଭଲ କଥା। କହନି ଆଜି ଗୋଟେ ଅଟୋ ଆସୁଥିଲି ସନ୍ଧ୍ୟାବେଳେ ହେଲା ବସ୍ ହଁ ଗୋଟେ ଅଟୋରେ ଗୋଟେ ଅଟୋ ବାଲା ମାନେ କଣ କହିଲୁ ହଉଛି ଏତେ ଝଗଡା କଲା ମୋ ମୁଣ୍ଡ ଖରାପ ହେଇଗଲା ମତେ ଜଣା ନାହିଁ ଅଟୋବାଲା ଗୁଡା କଣ ପାଇଁ ଏତେ ଝଗଡା କରନ୍ତି। କହିଥିଲି ତାର ଫାଷ୍ଟ ହଁ ଏଇ ପଇସା ପାଇଁ କଣ କହିଲୁ? ଫାଷ୍ଟ ତାଙ୍କର ମିଟର୍ ଚାଲେ ନାହିଁ। ସବୁ ମାନେ ଅ ସାର ପିଠ ପାଇଁ ନାହିଁ ମିଲା ମାନେ ଏଗୋଟେ ଅଯଥା ଗୋଟେ ଡାଇଲଗ ଖାଲି ମାରିବେ ସେମାନେେ କଣ ପାଇଁ ହଉଛି। କିଛି ମିଟର ଟା ଖରାପ ହେଇଛି କହିଲେ କହିବେନି। ହେଲେ କି ସତ କଥା ହେଲା କି ତାଙ୍କର ପେଟ୍ରୋଲ ରେ ହଉଛି ତାଙ୍କର ଇଏ ଥିବ। ତାପରେ ଗୋଟେ ପେଟ୍ରୋଲ କୁ ନେଇକିନା ଟିକେ ଝଗଡା କରିବେ। କବେ ଏତିକି ବାଟ ତମର ହଉଛି ସେତିକି ବାଟ ତମର ହଉଛି ଏତିକି ପଇସା ଦିଅ। ନହେଲେ ମୁଁ ଯିବିନି ସେଇଟା ଫାଷ୍ଟ ରୁ କହିବେନି।
ହ ପହଞ୍ଚି ସାରିଲା ପରେରୁ କହିବେ ଝଗଡା ହବ।
ହଁ। ତାପରେ ହଉଛି ପୁଣି ସେଇଥିରେ ମୋର ଛୁଟି ଦିନ ଛୁଟି ଦିନ ତ ଭାବୁଛୁ ହଉଛି। ମାନେ କଣ କହିଲୁ କେତେ ମଜା। ବୁଲାବୁଲି କରିବ ପଖାଳ ଟିକେ ଖାଇବ ଶାନ୍ତିରେ ତାପରେ ହଉଛି ସିରିଏଲ ଟିକେ ଝଗଡା ଦେଖିବ କିଏ କୋଉଠି ସିରିଏଲ କରୁଛି ଆଉ ବାକି ସବୁତକ ଜିନିଷ କ୍ୟାନସଲ୍‌। ରବିବାର ଟା ହଉଛି, ସବୁଠୁ ଟିକେ ମଜା ହେଲେ ମୁଁ କଣ କରିବି ମୋର କଣ ରବିବାର ଛୁଟି ହଉଛି। ରବାରେ ହଉନି।
ରବିବାର ଛାଳିକି ଆଉ ଇଏ ରେ ଛୁଟି ହଇଛି।
ହଁ, ଆଉ ରଜରେ କେତେ କଣ ଦୋଳି ଖେଳିଲୁ?
ଡୋ ଓଳିଆ ଆମର ଏପଟେ କେହି କରିନଥିଲେ। ଯାଇଥିଲୁ ଫାଷ୍ଟଯୋଉ ଦିନ ଯାଇଥିଲୁ ଯଦି ଆମେ ମାଉସୀ ଆଡେ ସେପଟେ ତାଙ୍କର ଗୋଟେ ପାର୍କ ଅଛି ତ ସେଠି ଖେଳିକି ଆସିଥିଲୁ।
ହୁଁ, ରଜରେ କେତେଥର- ହଁ। କଣ କହିଲ?
ସେ ମୁଁ କହିଲି ସେକେଣ୍ଡ ରଜ ଠୁ ଏଇ ଥାର୍ଡ ରଜ ଠୁ ଯାଇଥିଲୁ ହେରି ଅଜହାର ପଟକୁ ତାଙ୍କର ସେପଟ। ବାରି ପଟେ କରଥିଲେ ତିନଟା ଦୋଳି। ଦୌଡା ଦୋଳି ଦିଟା ଆଉ ପଟା ଦୋଳି ଗୋଟେ କରିଥିଲ ଖେଳିକି ଆସିଥିଲୁ ଆଉ।
କିନ୍ତୁ ରଜରେ ଜାଣିଛୁ, ମାନେ ରଜରେ ବେଶିକାଲି କେତେ ଥର ଦୋଳି ଖେଳିବା କଥା ଜାଣିଛୁ, ତିନି ଥର ଦୋଳି ଖେଳିବା କଥା ମାନେ ଏକା ସାଙ୍ଗରେ। ତାର ତିନିଥରର ବି ମାନେ ତାର କାରଣ ଅଛି ତିନି ଥର କଣ ଖେଳିବ। ମାନେ ପ୍ରଥମ ଥର ଯେତେବେଳେ ହଉଛି ଅ ଦୋଳି ଖେଳିବ ସେଇଟାକୁ କଣ କହିଲ ଡରକୁ ନେଇକି ଦୋଳି ଖେଳିବ କାଳେ ପଡିଯିବି କି କାଳେ ଦୋଳି ଛିଡିଯିବ କି! ପ୍ରଥମ ଥର ଦୋଳିଟା ସେ ନି ଥାଏ ମାନେ ପ୍ରମଥର ଖେିଲେ। ଦ୍ୱିତୀୟ ଥର ଯେତେଳେ ଖେଳୁଖା ହାବା ଖାଇବା ହାବା ଖାଇବାକୁ। ସେଥିରେ କଣ ହୁଏ କହିଲୁ ହଉଛି ଡର ନଥିବା ଆଉ ଫାଷ୍ଟ ଥର ଗୋଟେ ମାନେ ପଶି ଯାଇଥିବ ବଢିଆ ଚାଲୁଛି ବଢିଆ ବୁଲୁଛି ହଉ ରେଡି ଆଉ କଣ। ଆଉ ତୃତୀୟ ଥର ଯେତେବେଳେ ମାନେ କଣ କହିଲୁ ପିଠା ଖାଇକି ନେଇକି ଝୁଲିଝୁଲି ନିଦ ଲାଗିବାକୁ। ରଜରେ କିଛି ଗୋଟେ ମାନେ ତାର କଣ କହିଲୁ ମଜା ଗୋଟେ ତାର ଅଲଗା।
ଚାରି ଦିନ ଯାକ ଵ ସିକି ଦୋଳିରେ ଝୁଲ।
ହଁ। ଦୋଳିଝୁଲ ତାପରେ କିଛି କାମ ଦାମ କରନି କିଛି ବି ନୁହଁ।
ହୁଁ ସେଟା ଦୋଳିକି ପୁଣି କଣ ପୂଜା କରାଯାଏ ଖେଳିଲା ପୂର୍ବରୁ।
ହୁଁ କଣ କହିଲୁ?
ମୁଁ କହିଲି ଦୋଳିକି ପୂଜା କରାଯାଏ ପୁଣି ଖେଳିବା ପୂର୍ବରୁ, କିଛି ହବ ବନେଇ ନ ଛିଡି ବନେଇକି ବନେଇିବ ବୋଲି
ଭଲ କଥା ଆଉ ଏମିତି ଚାଲେ ସବୁ ଆଉ ହଉଛି ବର୍ଷା ଆଜି ହେଇଥିଲା?
ଆ ହଁ ବର୍ଷା ଆସିଥିଲା ମେଘ ଦୁରି ଏମିତି ପକେଇଛି ବି ଟିକେ ଟେ ଜାଣି ଛାଡିଗଲା ତାପରେ। ଡ଼ାଙ୍ଗର ଆଉ।
ହୁଁ।
ନ ହେଲେ ଯେମିତି ମେଘା ଆସିଥିଲା ପକେଇଥାନ୍ତା ପ୍ରବଳ ଜୋରେ।
ତତେବେ ଓମ୍‌ ବର୍ଷା ଦିନ ଭଲ ଲାଗେ?
ନା ଟିକେ ବି ନୁହଁ।
ମୋର ଗୋଟେ ସାଙ୍ଗ ଟେ ଆଜି ଜାଣିଛୁ କଣ ହେଇଛି? ମାନେ ରାଗିଗଲା ହେଲା ତୁ ରାଗିଲେ ବେଶୀ କାଲି କଣ କରିବୁ ସେଥିରେ ରାଗୁଛୁ।
ଆଁ।
କିଛି ନାଁ ହିଁ ଏମିତି ରା ଟିକେ ଟାଇମ ପରେ ପୁଣି ଯୋଟା ସେଟା।
ହଁ ସେ ମାନେ ମୋର ଗୋଟେ ସାଙ୍ଗ ଆଜି ରାଗିଥିଲା ହେଲା ସେ ରାଗି ସାରି ଥିରେ ଆଗ ତାର କଣ କହିଲୁ ହଉଛି ମାନେ ଗୋଟେ ଅଲଗା ପ୍ରକାର ହଉଛି କଣ କହିଲୁ ସେ ଷ୍ଟାର୍ଟସ୍ ପକେଇବୁ ଗୋଟେ ହେଲା। ମୋର କାହା ଉପରେ ଯେମିତି ଗୋଟେ କାହା ଉପରେ ଯେମତି ମୋର ଭରସା ନାହିଁ ନା ଲେଖିବନି ହେଲା। କାହା ପାଇଁ ପଡିଛି ସେଇଟା ନାଁ ଲେଖିବନି। କିନ୍ତୁ ସମସ୍ତଙ୍କୁ ଜଣା ପଡିଯିବ କି କାହାକୁ ଟାର୍ଗେଟ କରାଯାଇଛି। ସିଏ ସେମିତି କରେ। ହଁ ଯାହାକୁ ହେଇଦିଅ ସିଏ ଗୋଟେ ମାନେ ଅଲଗା ଲେବୁଲ ତାର ଇଏ। ତୂ ରାଗିଲୁ ତ ରାଗିଲୁ କହିବୁ କଣ ହେଲା କଣ ନାହିଁ ନା ସେଇଟା ସେ କହିବନି। ସିଏ ହଉଛି କହିବ ମୁଁ ଷ୍ଟାଟସ ପକେଇବି ଷ୍ଟାଟସ ରେ ତୁ ହଉଛିି ଦେଖେ।
ନାଇଁ ସେଥିରେ ଟିକେ ଅଧିକ ଇମୋସନାଲ ହେଇକି ଥିବ ନା।
ହଁ ସେଥିରେ ଟିକେ ଅଧିକା ହଉଛି ଇଏ ହୁଏ ଆଉ। ଆଉ ତୁ ଇନଷ୍ଟାଗ୍ରାମ ହେକା ଫୋନରେ ୟୁଜ୍ କରୁଛୁ?
ନା ଇନ୍ଷ୍ଟା ଖୋଲିନି ଫେସବୁକ୍ ଖୋଲିଥିଲି ଯେ ମଝିରେ କାଟିଦେଲି।
ହଁ ଖୋଲିଥିଲୁ କାଟିଦେଲୁ କଣ ପାଇଁ?
ଫେସବୁକ ଏମତି ଖୋଲିଥିଲି ଯେ ଅଧିକ ମାନେ ଗୋଟେ ଫୋନ୍ ନା ଘରେ। ସେ ଘରେ ସମସ୍ତେ ଭାଇ ଟିକେ ଦେଖିବ ବୋଉ କେତେବେଳେ ଦେଖିବ। ଏମିତି ଦେଖିଲାବେଳକୁ ଫେସବୁକରେ ଦେଖିଲାବେଳକୁ ଅଧିକ ଡାଟା ସରେ।
ହଁ।
ହେଇ ଲାଇକ କାଟିଦେଲି ଗୋଟେ ୟୁଟ୍ୟୁବ ତ ହଉଛି ଖାଲି ଦେଖିକି ଶୋଇପଡୁଛି ଆଉ। ଏଥିରେ ବି ଚାଲୁଛି ଏମିତି ବହୁ ରାତି ଯାଏ ଯାଉଛି ଭାରି।
ଭଲ ଆଉ ମୁଁ କ ମୋ ମନରେ ଗୋଟେ ଅଜୀବ କୋଶ୍ଚିନ୍ ଆସୁଛି ହେଲା ତତେ ମୁଁ କହୁଛି। ସେ କୋତ୍ସିନ ଟା କଣ କହିଲୁ? ଯଦି ଭାବେ ପୁରୀରେ ସମୁଦ୍ର ନଥାନ୍ତା କଣ ହେଇଥାନ୍ତା?
ପୁରୀରୁ ସମୁଦ୍ର ନଥିଲେ କଣ ହେଇଥାନ୍ତ ଜାଣିଛୁ। ମୁଁ କହୁଛି ତତେ ଦେଖ। ପୁରୀ ଯଦି ସମୁଦ୍ର ଥଣ୍ଡା ସେ ଯୋଉ ହୋଟେଲ ଗୁଡା ସବୁ ଅଛି। ହେଲା ଯୋଉ ବାଲକୁନି ର ସବୁ ପୁରୀ ପାଖରେ ହୋଟେଲ ଗୁଡା ରଖି ଯଉ ପଇସା ଅଧିକା ନେଇଯାଉଛନ୍ତି। ସେମାନେ ଆଉ ପଇସା ନେଇ ପାରନ୍ତିନି ତାପରେ ଆ ଆମେ ବସିକିନା ପୁରୀ ପାଖରେ ମାଛ ଭଜା ଗୁଡା ସେଇଟା ଖାଇ ପାରନ୍ତିନି। ଖାଲି ହଉଛି ବି ମାନେ ଯାଆନ୍ତେ ଏମିତି ଠାକୁରଙ୍କୁ ଯାଇକିନା ଖାଲି ଦେଖା କରିକିନା ଆସ ହଁ ଦେଖା କରିକିନା ଆସନ୍ତେ। ତାପରେ ହଉଛି ପୁଣି
ହଁ।
ତ ଗହଳି ଯେମିତି ହଉଛି
କଣ କହିଲ?
ମୁଁ କହିଲି ଗହଳି ଯେମିତି ହଉଛି ପୁରୀରେ ହେଲେ ଏବେ ଠାକୁରଙ୍କୁ ବି ଦର୍ଶନ କରିହଉନି।
ହୁଁ ଠାକୁରଙ୍କୁ ବି ଦର୍ଶନ କରି ହଉନି। ସେ ହଉଛି ଏବେ ନା ସେଇ ଯାଇକି ତୁ ହୁଅନ୍ତା ଆକ୍ଚୁଆଲିରେ ହୁଅନ୍ତା ନା ନାହିଁ ତୁ ମୋତେ ଗୋଟେ କଥା କହ। ସମୁଦ୍ର ଅଛି ବୋଲି ସମ ସମୁଦ୍ର ଯେ କୂଳରେ ଯାଇକି ବସିକି ଥଣ୍ଡା ଥଣ୍ଡା ପବନ ହା ସବୁ ଖାଇକି ନା ହଉଛି ମଜା ଆଉ ଯଦି ସମୁଦ୍ରଟା ନଥାନ୍ତା ତ କଣ ହୁଅନ୍ତା? କିଛି ଭଲ ଲାଗନ୍ତାନି କିଛି ଭଲ ଲାଗନ୍ତାନି। ହଁ ଯାଆନ୍ତେନି। ବହୁତ ଲୋକ ତ ଅଛନ୍ତି ଯିଏ ପୁରୀ ମନ୍ଦିର ଯାଉନାହାନ୍ତି ମନ୍ଦିର ନ ଯାଇକି ହଉଚି ଖାଲି ସମୁଦ୍ର ଯାଇକିନା ଗାଧେଇ ପାଧେଇକିନା ସେ
ହଁ।
ହୁଁ। ହଁ ହଉ ଛାଡ଼। ହଉ ତୁ ଶୁଣୁ ମୁଁ ରଖୁଚି ମୋତେ ନିଦ ଆସିଲାଣି ହେଲା ମୁଁ ଶୋଉଚି।
ହଁ-ହଁ।